ହ୍ୟାଲୋ ହଁ।
ଆଉ କଣ ତମର ଖାଇ ପିଇ ସାଇଲଣି ସବୁ
ହଁ ଏଇନା ମୋ ହଜବେଣ୍ଡେ ଆଣିଥିଲେ ଆଳୁ ଚପ ହୁଁ ସେ ପିଆଜି। ଆଉ ସିଙ୍ଗଡା ଆଣିଥିଲେ ମୁଁ ଏଇନା ଖାଇଲି, ଆଉ ଘରେ ଆଜି ରୋଷେଇ କରିଥିଲି ରୋଷେଇ କରିଥିଲି ଶାଗ ଭାଜିଥିଲି ଆଉ ସନ୍ତୁଳା କରି ଥିଲି ଆଉ ସବୁ ତିନିଟା ଆଇଟମ କରିଥିଲି ମୋ ବାପା ଖାଇଲେ, ମୋ ବୋଉ ଖାଇଲେ, ମୁଁ ଖାଇଲି, ବାପା ବି ମାଛ ଦିଟା ଆଣିଥିଲେ ଯେ କା କୁ ଭାଜିଲି ବାପା ଖାଇଲେ, ଆଉ ତମେ କଣ
ରଜକୁ କୁଆଡେ ବୁଲି ଯାଇଥିଲା?
ରଜକୁ ହଁ ରଜକୁ ମୁଁ ବୁଲି ଯାଇଥିଲି, କପିଳାସ ଯାଇଥିଲି। କାରଣ ମୋ ହଜବେଣ୍ଡ ନେଇଥିଲେ ମତେ କପିଳାସ ବୁଲେଇ ମୋର ଆନିଭର୍ସରୀ ଥିଲା, ସେ ଯେହ ତୁ ମୋର ଆନିଭର୍ସରୀ ଥିଲା ନା। ମୋ ହଜବେଣ୍ଡ ଟା ହଉଛି ଡିଉଟୁରୁୁ ଆସିକି ମତେ ନେଇଥିଲେ ନେଇଥିଲେ କପିଳାସ ସେଠି ବହୁତ ବୁଲାବୁଲି କଲୁ। ଆଉ ବହୁତ ଏଞ୍ଜୟ କଲୁ ମାଙ୍କଡ ବି ଦେଖିଲୁ ଆଉ କ ପାହାଡ ବହୁତ ଗଛ ପାହାଡ ସବୁ ଦେଖିଲୁ। ବହୁତ ମନ ମାନେ ବହୁତ ଖୁସି ଲାଗିଲା ଆଉ ମହା ଦେବଙ୍କୁ ବି ଦର୍ଶନ କଲୁ ବହୁତ ଗହଳି ଥିଲା ମାନେ ଭକ୍ତ ମହୁତୁ ବହୁତୁ ଥିଲେ। କପିଳାସରେ, ଆଉ ସେଠି ସେଠି ଭୋଗ ରାଜ୍ ବି ଏ ସେଠି ବି ମୋର ମାଙ୍କଡ ବି ନେଇଗଲା ମୋ ଭୋ ଗୁରାକ ତାର ପୁଣିରେ ମୋ ହଜବେଣ୍ଡ ମୋ ହଜବେଣ୍ଡେ ହଉଛି କିଣା କିଣିଲେ ପୁଣି ଆଉଥରେ ହଉଛି କିଣିଲେ। ତାପରେ ସେଠିକି ଏଞ୍ଜୟ୍ କଲୁ ତାପରେ ଘରକୁ ଆସିଲୁ। ଘରକୁ ଆସି ମୁଁ ମାର୍କେଟ ଏଠି ଏଇ ଗଲୁ। ମାର୍କେଟ ରେ ସପିଙ୍ଗ ଟିକେ ଗଲୁ ଲୁଗା ମୁଁ ଗୋଟେ ଲୁଗାଟେ ଆଣିଲି ଆଉ ମୋର ହଜବେଣ୍ଡ ସେ ଚପଲ ବି ଆଣିଲେ ଆଉ ଆସିଲୁ ତାପରେ ଘରେ ତାଙ୍କର ମୋର ଖାଇଲୁ ତାପରେ ହଉଛି ଏମିତି ଏନଜୟ କରିକି ଆଇଲୁ ଆଉ। ଆଉ ତମ ଆଡେ ରଜ ପର୍ବ କଣ?
ଟ ମୁଁ ବି ବୁଲାବୁଲି କରିକି ଆସିଲି ମୋ ସ୍ତ୍ରୀ କୁ ନେଇକି ଯାଇଥିଲି। ବୁଲି ବୁଲେଇକି ଆସିଲୁ ଆଉ ଖୁସି ମଜା କରି। ଆଉ କଣ ଯୋଉ ପିଠାପଣା କଣ ହେଇଥିଲା?
ରଜକୁ ଆମର ପିଠା ପଣା ହେଇଥିଲା ପୋଡ ପିଠା ତ ଫେମସ ନା ରଜରେ। ପୋଡପିଠା ହଉଛି ଫେମସ ଆମେ ପୋଡପିଠା ଖାଇଥିଲୁ। ଆଉ ଚକୁଳି ବି କରିଥିଲୁ। ଆଉ କାକାରା ବି କରିଥିଲୁ ସୁଜି କାକରା କରିଥିଲୁ। ଆଉ ସବୁ ଆଇଟମ କରିଥିଲୁ ଦୋଳି ବି ଖେଳିଲୁ ମଜାମସ୍ତି କଲୁ ତାପରେ ରଜପାନ ଟା ଫେମସ ରଜର ଆଉ ରଜ ପାନ ବି ଖାଇଲୁ ଆଉଉଁ ଆଉ ହଉଚି ଆଉ ହଉଚି ଖାଇଲୁ। ଆଉ ତାରେ ହଉଛି ପୋଡପିଠା ତ ସମସ୍ତଙ୍କର ଫେବରେଟ ନା କିନ୍ତୁ ରଜ ରଜ ଯେହେତୁ ରଜ ନା ପୋଡପିଠା ହଉଛି ଫେମସ। ରଜ ପାଇଁ ରଜ ରଜ ପାଇଁ ପୋଡପିଠା ଟା ହଉଛି ଫେମସ। ତାପରେ ମୋ ହଜବେଣ୍ଡ ଖାଇଲେ। ଆଉ ବୋଉ ମୋ ଶାଶୁ ମା ଖାଇଲେ ମୋ ଶ୍ୱଶୁର ଖାଇଲେ। ଆଉ ମୋ ଯା ସମସ୍ତେ ଖାଇଲୁ। ମନ ଖ ବହୁତ ଖୁସି ଲାଗିଲା ତାପରେ ଗଲୁ ଦୋଳି ଖେଳିଲୁ ଏନଜୟ ବହୁତ କଲୁ। ବହୁତ ମନ ଖୁସି ହେଲା।
ହୁଁ
ତମେ ଆଉ ଚାଷ ବାସ କେମିତି ଅଛି?
ହୁଁ ଚାଷ ବାସ ବର୍ଷା ତ ହେଇଛି ଚାଷସ ହେଛି ନା ବର୍ତ୍ତମାନ ଚାଷ କରୁ ଛନ୍ତି ଗାଁଆଡେ ତଳି ଫଳି ପକେଇବେ। ଉମ୍ ଘରକୁ ଫୋନ୍ କରିଥିଲି କହିଲେ ତଳି ଏବେ ପକେଇବା ବୋଲି ପକେଇନାହାନ୍ତି। ବିଲ ଖାଲି ଯାହା ଗୋଟେ ଘର ଚାଷ ହେଇଚି। ପତୁଳା ପକେଇଲେ ତାପରେ ତଳି ବଢ଼ିଲେ ପୁଣି ରୁଆରୁଇ ବେବସ୍ଥା ହବ ରଜତ ସଇଲାଣି ରଜ ପରେ ପରେ ଆମର ତ ଚାଷ ବାସ ଆଉ ନିହାତି ଆଉ ଆଉ
ହଁ ମୁଁ ଶୁଣିଲି ଆପଣ ଭଲ ଚାଷ କରନ୍ତି। ଆଉ କେମିତି କ ହଉଛି ଚାଷ କରନ୍ତି ମତେ ଟିକେ ଶିଖେଇଦେଲ ମୁଁ ବି ଟିକେ ଶିଖିବି।
ଚାଷ କଣ ଫାଷ୍ଟ ଧାନ ଆମର ଦି ତିନି ଦିନ ଚାରି ଦିନ ଖଣ୍ଡେ ଗ ଜାରେ ରହିବ ମାନେ ଘରେ ଓଦା କରି ରଖାହବ। ବସ୍ତାରେ ପଶିକି ସେ ଗଜା ହବ। ଗଜା ହେଇସାରିଲା ପରେ ଫେଣି ଯୋଉ ଚାଷ ହେଇଥିବ ବିଲ ବିଲ ଚାଷ ହେଇ ସରଲା ପରେ ତାପରେ ସେଇ ଗଜା ଧାନକୁ ନେଇକି ମନ୍ଦା ମନ୍ଦା ଯେମିତି ପକାନ୍ତି ସେମିତି ପକାଯିବ ଛିଞ୍ଚା ହବ। ତାପରେ ସିଏ ଧୀରେ ଧୀରେ ସାର ପାଣି ଔଷଧ ଦେଇ ତାକୁ ଟିକେ ବଡ କରାହେବ ବଡ ଖୋଲା ହେଲା ପରେ ଫେଣି ଲୋକ ଆସିବେ ଲୋକ ବୁଝା ଯିବ। ଲୋକ ବୂଜା ହେଲା ପରେ ଫୁଣି ବିଲ ଆଉ ଥରେ ଦିଅର ଚାଷ ହବ ଚାଷ ହେଇକି ତାପରେ ଫୁଣି ବିଲ ରୁଆଯିବ। ରୁଆଯିବ ତାପରେ ସାର ଔଷଧ ଫିଣି ଦିଆଯିବ ବଛା ହବ ବିଲ। ବହୁତ କିଛି ଆହୁରି କାମ ଅଛି। ବିଲ ବଛା ବୁଛି ସବୁ ସରିଲା ପରେ ତାପରେ ଧୀରେ ଧୀରେ ଧାନ କେଣ୍ଡା ଉଠିବ ତାପରେ ଯୋଉ ଆମ ଶୁକ୍ରବାରିଆ ଫେଣି ପୂଜା ହେବେ। ଠାକୁର ବିଲ ଧାନ ବିଲ ପୂଜା କରନ୍ତି। ପୂଜା କରିବେ ତାପରେ ଧାନ ଧୁନି କାଟିବେ। ତା ଦି ତିନି ଦିନ ପକେଇ ରଖିବେ ତାପରେ ଧାନ ପଡି ସାରିଲା ପରେ ଫେଣି ଯୋଉ କଚଡା ହଉ କିମ୍ବା ହଳା ହଉ ଯାହା ଯିଏ କରିଥିବ ଫିଣି ତାକୁ ଏକାଠି କରିବେ ଫିଣି ଏକାଠି କରି ପାଲ ପକ ପକେଇ ଫିଣି ଗାଡିକିନା ଲୋଡ଼ କରି ଘରକୁ ଆଣିବେ ଘରୁ ଫେଣି ବେଙ୍ଗେଳା ହବ ବେଙ୍ଗେଳା ହବ ନହେଲେ ଯୋଉ ମେସିନ ଅଛି ମେସିନ ପ୍ରାଚୀ ମେସିନ୍ ସେଥିରେ ପେସା ହବ ଫେସା ହେଇକି ପିଣି ବାଇରେ ଯେଉଁ ଖଳା ନିପା ହେଇଥିବ ଖଳାଇ ପୂଜା ହେଇଥିବ ନିପା ନିପି କରି ତାପରେ ଧାନ ଯୋଉ ଆଣି ଥିବେ ସବୁ ବିଲରୁ ତାକୁ ହୁଁ ସେଇଠି କିନା ରଖାହେବ ରଖାହେଇକି ପୁଣି ମେସିନ୍ ଆସିବ ମେସିନ୍ ଆଇଲେ ଯାଇଁ କି ତାକୁ ପେସା ପେଶୀ ସବୁ ହବ ଆଉ ପେସା ହେଇ ତାପରେ ଚାଉଳ ପାଇଁ ରେଡି ହବ ତାପରେ ରହିବ ତାପରେ ଧାନ ବସାଯିବ ଚାରି ଦିନି ପାଞ୍ଚ ଦିନି ଖଣ୍ଡେ ଲାଗିଯିବ ବସିଲା ବେଳୁ ସବୁ ଧାନ। ଧାନ ଦୁନି ବସା ବସି ହେଇ ତାପରେ ଚାଉଳ ପେଇଁ ତିଆରି ଧାନ ତାପରେ ଫେଣି ଯିବ ମାନେ ହାଲର ଯୋଉ ପାଖା ଆଖ ଥିବ ସେଠି ପୁଣି ଭଡା କରି ଗାଡି ଫିଣି ତାକୁ ନେଇକି ଯିବାକୁ ପଡିବ। ତାପରେ ହେଠୁ ଫେଣି ଭଡା ମାନେ ସେ ଯାହା ତ ନବ ନବ ତାପରେ ପେସେଇ ପୁସେଇକି ଫେଣି ପେଶାଯିବ ଏଠି ଘଣ୍ଟେ ଦି ଘଣ୍ଟା ତାପରେ ଫୁଣି ଧାନକୁ ଧରିକି ଫେଣି ଘରକୁ ଆସା ଯିବ। ଘରୁ ପୁଣି ବୋହିକି ସାଇଜି କରି ଥାକ ମରା ହେଇକି ରଖାଯିବ। ଚାଉଳ ଅଲଆ କୁଣ୍ଡା ଅଲଗା। ତାପରେ ଇଏ ଆଉ ଚାଷ ହଉଛି ଏମିତି ଆମ ଆଡେ କରନ୍ତି ଆଉ ତମ ଆଡେ କେତେ କଣ ବିଲ କରିଛନ୍ତି। ଏ ବର୍ଷ ତମର କେତେ ବିଲ କରଛ?
ହଁ ଆମ ଆଡେ ତ ହଉଚି ଚାଷୀ ମାନଙ୍କର ତ ଯାହା ହେଲେ ଚାଷ ନ କହିଲେ ହଉଚି ସେ ବି ଖାଇବେନି ନା। ଚାଷ ତ ଆମ ଓଡିଶାର ଫେମସ ନା ସେଥିପାଇଁ ଚାଛ ଆଗେ କରିବେ ଆଗେ ହଉଚି ଖତ ନେଇକି ଖରାଦିନିଆ ଖରା ଖତ ନେଇକି ପକେଇବେ। ତାପରେ ହଉଚି ଏ ରଜ ପରେ ପରେ ହଉଚି ଚାଷ କାମରେ ଲାଗି ପଡିବେ ଆଗ ତ ହଉଚି ବିଲ ମାନଙ୍କର ଚସା ହବ। ଆଉ ହଉଚି ଉଁ ଚାଷ ହେଲେ ପୁଣି ଧାନ କୁ ହଉଚି ବତୁରା ହବ ହଉଚି ବ ବତୁରା ହେଇ ସାରିକି ତାପରେ ଖତ ଅରାକୁ ନା ମାନେ ଖତ ଅରାକୁ ହଉଚି ବିଲ ମାନଙ୍କର ପକା ହବ ଆଉ ଉର୍ବରତା ହେଲେ ସିନା ହଉଚି ଚା ଚି ଧାନଟା ହବ ନା ସେଥିପାଇଁ ହଉ ଚି ଖତ ଅରା ହଉଛି ବିଲ ମାନଙ୍କରେ ବିଞ୍ଛା ହବ ଆଉ ହଉଚି ଇମ ସେ ତାପରେ ହଉଚି ଧାନ କୁ ହଉଚି ହାଙ୍ଗୁଟେ ହାଣ୍ଡି ମାନଙ୍କରେ ହଉଚି ବତୁରା ହବ ତାର ଜି ଦି ତିନି ଦିନ ଭିତରେ ତାକୁ ନେଇକି ଉଁ ବୁଣିବେ ବୁଣିଲେ ବୁ ବୁଣି ଏବେ ନହେଲେ ହଉଛି ତଳି ପକେଇଲେ ହଉଛି ଗଜା କରିକି ତଳି ପକେଏ ଯାହାକୁ ଯୋଉଟା ଯେମିତି ଆଇଚି ସେଇଟା ସେ କରିବ ଆଉ ଆଉ ହଉଚି ଚାଷ ଯ କରା ହବ ତାପରେ ହଉଚି ତାପରେ ହଉଛି ସେ ବିଲକୁ ନେଇକି ବିଲରେ ନେଇକି ଧାନ ଧୁନି ବୁଣା ହବ। ତା ବୁଣିକି ଆସିଲେ ତାପରେ ହଉଛି ଧାନ ଦେ ଯେତେବେଳେ ହେଇ ହଉଚି ହେବାକୁ ମାନେ ଠୁ ଛୋଟ ଛୋଟ ହେଇ ଆସୁଥିବ ହଁ ତାକୁ ଟିକେ ହଉଚି ତଳି ବାଛା ହବ। କାରଣ ହଉଚି ଧାନ ହଁ ହଉ ଯାହା ହେଲା ବି ହଉଚି ଘାସ ଘୁସି ଅଧିକ ହେଇଯାଇଥିବ ନା ଘାସ କୁ ଆଉଉ ହଉଚି ଆଡେ ଧାନ ସେ ପୁରା ରା ହଉଚି ପୁରା ଇଏ ହେଇଯିବ ନା ହଉଛି ଧାନ ଏତେ ଉର୍ବରତା ପାଇବନି। ସେଥିପାଇଁ ଘାସକୁୁ ତଳିକି ବା ହଉଚି ବାଛା ହବ ତାପରେ ହଉଚି ଚି ଦି ତିନି ଥର ଯାହାହେଲେ ତଳି ଟା ବାଛା ହବ ନା। ସେଥିପାଇଁ ହଉଚି ତଳିଟା ବାଛିବେ ତାପରେ ଆସିବେ। ତାପରେ ହଉଚି ସେ ଧାନ ବାଛା ସାରିଲେ ତାପରେ ଧାନ ହେଇସାଇଲା ଠୁ ତାପରେ ମୁଁଲିଆ ବୁଝିକି ନେବେ ଆମର ଧନ କଟା ହବ। ଆଉ କେତେ ତାପରେ ହଉଛି ଆଣିକି ଅମଳ କରାହବ ଆଉ ହଳକି ଆସିକି ଅମଳ କର ହବ ଯିଏ ଯୋଉ ପ୍ରକାରର ଅ ଏବେ ତ ହଉଛି ପୁରା ଇ ପୁରା ଇଏ ହେଇଗଲାଣି ନା। ଆଉ ଲୋକମାନେ ହାତରେ ଆଉ କାଟୁନାହାନ୍ତି ମେସିନ ରେ ଅଛି ସମସ୍ତେ ମେସିନ ଆଣିକି କାଟୁଛନ୍ତି ଏବେ ହଉଛି ବହୁତ ସହଜ କାମ ହେଇଗଲାଣି ନା ସେଥିପାଇଁ, ଆଉ ହଉଛି ହାତରେ କାଟୁନାହାନ୍ତି, ସବୁ ମେସିନ ରେ ଧରିକି ତାପରେ ଅମଳ ହଉଛି ତାପରେ ଘର ମାନଙ୍କରେ ରଖା ହଉଛି। ଆଉ ଯ ଯାହା ହଉଛି ଯିଏ ଯାହାର ଯେତେ ଇଏ ଅଛି। ସେ ବିକି ପାରିବ ନହେଲେ ନିଜେ ତା ନିଜେ ଅମଳ କରିକି ଧାନ ଘୁନି ବସେଇକି ତା ନିଜେ ଖାଇପାରିବ ଏମିତି ହୁଏ ଆଉ।
ମୁଁ କହିଲି ଆଉ ଆଜି କଖିବା ପାଇଁ କଣ ହେଇଛି?
ହେପ ଆଜି ଆଜି ହେଇଥିଲା ମୁଁ ଆଜି ରୋଷେଇ କରିଥିଲି। ଆଉ ଆଜି ସକାଳୁ ଉଠିଲି ଆଉ ଘର ଓଳେଇଲି, ଓଳେଇକି, ଗଲି ଝାଡ କେପଟ ଆସି ତାପରେ ହଁ,
ହଁ
ଗଲି ପାହଁଚି ଆଜି ଲାଇନ ନଥିଲା ନା ସେଥିପାଇଁ ମୁଁ ହଉଛି ଏ ପାଣି କାଢିକି ଟିକେ ଗାଧେଇଲି ମୋର ମୋ ମମି ବି ହଉ କିଛି ପାଣି ଦିଜା କାଢି ଦେଇେଇଥିଲା ମୁଁ ବି ପାଣି ଦିଟା କାଢିଲି ଗାଧେଇଲି ତାପରେ ଆଇ କଲି ହଉଛି ଉ ଆଇଲି ମୁଁ ଖାଇଦେଲି ଭାତ ଖଣ୍ଡେ ତାପରେ ଖାଇଦେଇକି ଆଉ ହଉଛି ଶାଗ ଭାଜି ବଝିଲି ଆଉ ସନ୍ତୁଳା ରାଇ ସନ୍ତୁଳା ଟିକେ କଲି ତାପରେ ହଉଛି କି ମୁଁ ମୁଁ ଖାଇଲି ଆମ ମୋର ସାନ ଭଉଣୀ ଅଛି ସିଏ ବି ଖାଇଲା। ଆଉ ମୋ ବୋଉ ଖାଇଲୁ ମୋ ବୋଉ ମୁଁ ଆଉ ହୁଁ ଆମ ଝିଅ ସମେସ୍ତେ ସାଙ୍ଗ ହେଇକି ଖାଇଲୁ ହଁ ସାଙ୍ଗ ହେଇକି ଖାଇଲୁ ଆଉ ବାପା ଦିଟା ମାଛ ଆଣିଥିଲେ, ଯେହେତୁ ମାଛ ଆଣିଥିଲେ ସେ ହଉଛି ମୁଁ ତାକୁ ଭାଜିଦେଲି ଭାଜି ଦେଇକି ବା ବାପାଙ୍କୁ ଦେଲି ସେ ଖାଇଲେ। ତାପରେ ହଉଚି ଏମିତି ହେଲା ଆଉ।
ହଉ।
ଆଉ ତମ ଆଡେ ବାହୁଡା ଯାତ୍ରା କେମିତି ଅଛି ରଥ ଯାତ୍ରା?
ରଥଯାତ୍ରା ଆମର ତ ବର୍ ବର୍ତ୍ତମାନେ ରଥଯାତ୍ରା ବର୍ତ୍ତମାନ ଭଗବାନେ କଣ ରଥରେ ବସିଥିଲେ ନା କଣ? ବର୍ତ୍ତମାନ ଏଇନେ ଆଇଁଷ ଫାଇଁଷ କେହି ତ କୁଆଡେ ଖାଉନାହାନ୍ତି ଏତେ। ପ୍ରାଏ, ଆଉ ଏଇ ବର୍ଷ ଦେଖିଆ କଣ ହଉଚି ଭଗବାନ ଯଦି ଡରି ଲଗେଇବେ ଯଦି ପୁରୀଆଡେ ବୁଲି ଯିବାର ହବ, ସାଙ୍ଗସାଥି ତ କହୁଛନ୍ତି ବୁଲି ଯିବା ପାଇଁ। ହେଇ ଏଇ ଦଶ ତାରିଖ କୁ ପ୍ଲାନିଂ କରୁଛନ୍ତି। କିନ୍ତୁ ମୁଁ ଯାଇପାରିବି କି ନାଇଁ ତ ଠିକ୍ ନାହିଁ, ଯଦି ଭଗବାନଙ୍କ ଡୋରି ଲାଗେ ତ ତାହେଲେ ଯିବା ବୁଲିକି ଆସି
ଆ ହଉ। ଓ ହଉ। ଆଉ ହଉଚି ବହୁତ କଥା ହେଲେଣି ତ ଆଉ ରଖିଦଉଚି। ମୋର କାମ ବହୁତ ଅଛି ନା ସେଥିପାଇଁ ହଉ।